ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହଁ ଭାଇ ଭଲ ଅଛନ୍ତି?
ହଁ ଭଲ ଆପଣ କେମିତି ଅଛ
ହଁ ଭଲ ଅଛି।
ହଁ
ଆଉ ଆଉ ତମ ପରିବାର ସମସ୍ତେ ଭଲ ଅଛନ୍ତି?
ହ
ଆଉ ତମ ପରିବାର କିଏ କିଏ ରହୁଛନ୍ତି? ମୁଁ ହାଇଦ୍ରାବାଦରେ ରହୁଛି। କ କହିଲେ ଭାଇ? ହ୍ୟାଲୋ।
ସମସ୍ତେ ଅହନ୍ତି ହ୍ୟାଲୋ।
ଉୁଁ ହୁଁ ହୁଁ ହଁ ହାଲୋ କୁହନ୍ତୁ?
ସମସ୍ତେ ଅଛନ୍ତି।
ହଁ ହଁ ହଁ। ଆଉ ତମ ପରିବାର କିଏ କିଏ ଅଛନ୍ତି?
ପରିବାରରେ ସମସ୍ତେ ଅଛନ୍ତି ମା ବାପା ଭାଇ
ହୁଁ।
ଆଉ ତମେ ବଡ଼ ନା ସାନ?
ମୁଁ ବଡ
ହୁଁ ହୁଁ ହୁଁ। ଆଉ କଣ ପଢ଼ାପଢ଼ି କରୁଛନ୍ତି?
ଏଯୁ ଗ୍ରାଜୁଏଟ ସାରିକି ଘରେ ଅଛି।
ହୁଁ ହୁଁ ହୁଁ।
ହ
ହଉ ତମ ଗାଁ କୋଉଠି?
ବଲାଙ୍ଗୀର।
ଭଲାଙ୍ଗୀ ଆଉ କୁହନ୍ତୁ?
ଆପଣ କଣ କରନ୍ତି?
ମୋର ଗ୍ରାଜୁଏସନ୍ ସରରି ମୁଁ କମ୍ପ୍ୟୁଟର କରୁଛି। ଆ ମୁଁ ଏବେ ମୁଁ ହାଇଦ୍ରାବାଦ ରହୁଛି ମୋର ଆମେ ହଜବେଣ୍ଡ ୱାଇଫ୍ ଡିଲୋକରେ ଅଛୁ।
ହଁ ହଁ।
ହୁଁ
ପଢାପଢି ସବୁ ସାରିକି
ହଁ ମୋର ପଢାପଢି ସରିଯାଇଛି। ସାରିକି ମୁଁ ମୋର କମ୍ପ୍ୟୁଟର ୟୁଜ୍ କରୁଛି। ସାରିକି ଏବେ ମୋର ଦୁଇ ବର୍ଷ ହେବ ବାହାଘର ହେଲା। ହୁଁ
କମ୍ପ୍ୟୁଟର କୋଉଟା କରିଛନ୍ତି?
ପିଜିଡିସିଏ
ଓହୋ ମୁଁ ବି ପିଜି ସିିଡି ଖାଲି କରିଦେଇଛି।
ଅହଁ ହଁ ହଁ
ହାଲୋ
ହଁ କୁହନ୍ତୁ।
ଏନଡିସିଏ ସାରିଲି ଆଉ ପିଜିଡିସି କରିବି ବୋଲି ଭାବଥିଲି।
ପିଜିଡିସିଏ ଟା ପ୍ଲ ହଁ ସେଇଟା ହଁ ସେଇଟା ପ୍ଲସ୍ ଥ୍ରୀ ହେଇ ସାରିଲା ପରେ ହିଁ ପିଜିଡିସିଏ କରୁଛନ୍ତି ଡିସି ମୋ ପ୍ଲସଥ୍ରୀ ଆଗରୁ କରିଦଉଛି।
ହଁ ହଁ
ଆଉ କୁହନ୍ତୁ। ଆଉ ତମ ଭାଇ ତମର ଭଉଣୀ କେତେଟା? ହାଲୋ ହାଲୋ
ହେଲୋ
ହଁ କୁହନ୍ତୁ। ତମର ଭଉଣୀ କେତେଟା?
ଭଉଣୀ ନାହିଁ ଭାଇ ଗୋଟିଏ।
ଅହ। ତମେ ଦି ଭାଇ?
ହଁ ଆମେ ଦି ଭାଇ।
ହୁଁ ହୁଁ ହୁଁ ତମେ ସାନ?
ମୁଁ ବଡ଼।
ଅହ। ତମ ବାପା ମା କୋଉଠୁ ଅଛନ୍ତି?
ଗାଁରେ ଅଛନ୍ତି।
ଅହଁ ହଁ ହଁ
ମୁଁ ବଲାଙ୍ଗୀରରେ ରହୁଛି।
ଅ ତମେ ବଲାଙ୍ଗୀର ରହୁଛନ୍। ବାପ ମା ଗାଁରେ। ଗାଁ ରେ ରହୁଛନ୍ତି। କୋଉଠି କୋଉ ଗାଁ?
ଗାଁ ଆଗଲପୁର ପାଖରେ
ଉହୁଁ। ଆଉ ସବୁ କୁଆଡ଼େ ସବୁ ବୁଲିବାକୁ ଯାଇଥିଲେ?
ବୁଲିବାକୁ ଏବେ ଗତ ବର୍ଷ ଯାଇଥିଲୁ। ହୀରାକୁଦ। ସମ୍ବଲପୁର ସମଲେଇ ମନ୍ଦିର ହୀରାକୁଦ।
ଅ ହଁ
ଦୁଇ ମିନାର କୁ ଯାଉ ଯାଇଥିଲୁ।
ଅ ହଁ ହଁ ଭଲ ଆଉ ତମର ଭାଗ୍ୟ ଆଉ ହୀରାକୁଦ ଡ଼୍ୟାମ ଯାଇଥିଲେ ଆଉ।
ନା ନା ଆ ଆପଣ ଯାଇନାହାନ୍ତି? ଖାଲୋ
ହଁ କୁହନ୍ତୁ।
ଆପଣ ଯାଇନାହାନ୍ତି?
ହଁ ମୁଁ ବି ଯାଇଥିଲି ଏଇଠୁ ଆମର ପାଖରେ ବିଲ ମନ୍ଦିର୍ ଆଉ ହୁସ୍ୟାନ୍ ସାଗର୍ ଆଉ ତିନିଟା ଜଗନ୍ନାଥ ମନ୍ଦିର ବି ଅଛି। ଆଉ ଚେକୁଡ଼ ବାଲାଜୀ ତିରୁପତି ହୁଁ। ଯାଇଚି ବହୁତ୍ ଜାଗା ଯାଇଛି।
ସେଠି ତ ଭଲ ଭଲ ଜାଗା ଅଛି ଆଉ।
ହଁ ବହୁତ୍ ଭଲ ଭଲ ଜାଗା ଅଛି। ସମୟ ନାହିଁ ବୁଲିବାକୁ ହେଲେ ବହୁତ୍ ବଢିଆ-ବଢିଆ ଜାଗା ଅଛି।
ହାଁ ହା।
ଆଉ।
ସେଠି ଉଁ ମାମୁଁ ଟେ ରୁହନ୍ତି।
ଓ ହଁ-ହଁ କୋଉଠି ରହୁଛନ୍ତି?
ସେ ପାଖେ କେରଳରେ ରୁହନ୍ତି।
ଆ ହଁ-ହଁ-ହଁ-ହଁ ଆମର ଏଇଠିକୁ ବହୁତ ଦୂର ହେଇଆଉଚି ସେଇଟା। ଆଉ-ଆଉ ଆମର ଏଇଟା ତେଲଙ୍ଗାନା ଡିଷ୍ଟ୍ରିକ୍ଟ୍। ଖାଲି ତେଲୁଗୁ ହିଁ କଥାବାର୍ତ୍ତା ହୁଏ। ଆଉ ହୁଁ ବହୁତ୍ ଏଇଟା ତେଲୁଗୁ, ବିହାରୀ ଆଉ ମାନେ ସବୁ ଭେରାଇଟିର ଲୋକ ଅଛନ୍ତି। ବଙ୍ଗାଲୀ ହୁଁ ଆମ ପାଖାପାଖି ବହୁତ ବିହାରୀ।
ବିହାରୀ ବେଶୀ ତ ଯାଉଛନ୍ତି କାମ ପାଇଁ ସେଠାକୁ। ୍
ହଁ-ହଁ ବହୁତ୍ ଯାଉଛନ୍ତି।
ଉଁ ବିହାରୀ ଲୋକ ବେଶୀ।
ହଁ।
ଆମ ଓଡିଶାରୁୁ ବି ଉ ପ୍ରାୟ ଯାଉଛନ୍ତି।
ହଁ-ହଁ ଏଇଟୁ ଓଡିଶାରୁ ଅଛନ୍ତି। କିନ୍ତୁ ପ୍ରାୟେ ତମର ସାଇଡ଼ର ବେଶୀ ଆସିଛନ୍ତି। ମାନେ ବଲାଙ୍ଗୀର୍ ଆଉ ଜଗତସିଂହପୁର ବାଲେଶ୍ଵର।
ହଁ ଏ ଏପଟରୁ ବେଶୀ ଯାଉଛନ୍ତି।
ହଁ ବେଶୀ ଆସିଛନ୍ତି ଆମର। ଆମର ଗଞ୍ଜାମ ଡିଷ୍ଟ୍ ର ମାନେ ପ୍ରାୟ ଲୋକ ତ ଏଇଟ୍ ନାହାଁନ୍ତି। ଦେଖିବାକୁ ନାହାଁନ୍ତି ହଁ।
ଆପଣା ଗଞ୍ଜାମ ଡିଷ୍ଟ୍ରିକ୍ ର?
ହଁ ଆମେ ଗଞ୍ଜାମ ଡିଷ୍ଟ୍ରିକ୍ଟ୍ ର।
କେବେଠୁ ସେଠି ରହୁଛନ୍ତି?
ଏବେ ଦି ବର୍ଷ ହଲା।
ଅ ହଁ।
ହୁଁ।
ସ୍।
ଆଉ ଆଉ ତମର ରୋଷେଇ କଣ ହେଇଥିଲା?
ଆଜି ଉଁ ଭାତ ଡାଲି ଆଉ ସ୍ କୋବି
ଅଁ ହଁ ହଁ ହେଲା ଆଉ।
ହଁ।
ତମେ ନିଜେ ରୋଷେଇ କରି ଖାଉଛନ୍ତି?
ନାଇଁ। ସି। ସି ଆପଣ ଡିଉଟି ଡିଉଟି କେତେ ବେଲେ ଆସିଲେ ଡିଉଟିରୁ?
ନାଇଁ ମୁଁ ଡ୍ୟୁଟି କରୁନି। ମୁଁ ଘରେ ହିଁ ରହୁଚି। ମୋର ଘରେ ସିଲାସିଲି କଥଉଚି। ମୁଁ ମସିନ୍ ରଖିଚି ନା।
ହଁ-ହଁ।
ହଁ ମୁଁ ସିଲାସିଲି ମୋର ଘର କାମ ସବୁ ଏସବୁ ହଲା ଆଡ଼କୁ ମୋ ଟାଇମ ମ ଓ ମାନେ ମୋତେ ଟାଇମ ହି ହଉନି। ଆଉ ମୁଁ ଡ୍ୟୁଟି ନାଇଁ ଯାଉନି ଟୋଟାଲି। ଉଁ-ଉଁ ଆମର ହଜବେଣ୍ଡ ଆଗା କାମ କରୁଛନ୍ତି। ଆଉ ମୁଁ ମୋ ପାଖରେ ଗୋଟେ ଭାଇଟି ରହୁଛନ୍ତି। ମୋ ଭାଇଟା ଆକା। ଆମେ ତିନି ଲୋକ ରହୁଚୁ ହୁଁ।
ହଁ ତୁମ ଭାଇ ବି ରୁହନ୍ତି ସାଙ୍ଗ
ହଁ ଭାଇ ବି ରହୁଛନ୍ତି ସି ବି ପଢ଼ୁଛି ନା। ତ ହୁଁ ଆମ ସାଙ୍ଗେ ରହୁଛନ୍ତି।
ସେଠି ସେଠି ପଢ଼ନ୍ତି।
ହଁ ଏଇଠି ମାନେ ଗୋଟେ କମ୍ପ୍ୟୁଟର କୋର୍ସଟା କରୁଛି ସିଆଡ଼େ ହଁ ଚାରି ମାସ ହଁ କୋସ ଟା।
ହଁ ହଁ।
ଆଉ
ସେଠି ଭଲ କାମ ମିଳୁଛି।
ହଁ ବହୁତ ଭଲ ସେ କାମୁଛି ଏଇତ ଖାଲି କମ୍ପାନୀ ଇଣ୍ଡଷ୍ଟ୍ରିଆଲ ଏରିଆ ଆଉ କିଛି ନାହିଁ। ଇଆଡେ ଖାଲି ଇଣ୍ଡ୍ରଷ୍ଟ୍ରୟଲ ଏରିଆ।
ହଁ ହୋ।
ହୁଁ।
ଆମ ଏପଟେ ବି କମ୍ପାନୀ ହେଲେ। ବହୁତ ବଢିଆ ହଅନ୍ତା।
ଅ ହଁ ହଁ ଆମର ଏଇପଟେ ବହୁତ ମାନେ କମ୍ପାନୀ ଯୁଆଡ଼େ ଦେଖିବ ଖାଲି କମ୍ପାନୀ ହିଁ କମ୍ପାନୀ।
ହଁ। ଏପଟେ ହେଲେ ବି କିଛି ଲୋକ କାମ ପାଆନ୍ତି।
କିନ୍ତୁ ସେଇ ପଟ ଏଇ ପଟର ପଇସା ବଳିବା ସେଇପଟେ ଆସିବନି କେତେ ହେଲେ।
ହଁ।
ଏଇପଟେ ଭଲ ପଇସା ବୋଲି କହୁଛନ୍ତି। ସବୁ ଏରିଆଠୁ ଦେଖିଲା ବଳକୁ ହାଇଦ୍ରାବାଦରେ ଭଲ ପଇସା ବୋଲି କହୁଛନ୍ତି।
ହଁ ସେପଟେ ତ ପଇସା ଆଉ ସେଥିପାଇଁ ପ୍ରାୟ ଲୋକ ଯାଉଛନ୍ତି ଏପଟରୁ।
ହଁ ତାପରେ ବହୁତ ମାନେ ଏପଟ ଘର ଭଡା ବି ବହୁତ ଅଧିକ ପଇସା ସବୁଥିରେ ବି ଅଧିକ ପଇସା।
ହଁ ହଁ।
ଆଉ ଆଉ
ହଁ।
ହୁଁ
ଗୋଟେ ଦି ବର୍ଷ ହେଲାଣି ଆପଣ ଓଡିଶା ଆସୁନି?
ହଁଁ ହଁ ଯାଇଥାଉଛି ଏବେ ମୁଁ ଯାଇଥିଲି ଏବେ ପ୍ରାୟ ମାସେ ପୂର୍ବୁରୁ ହିଁ ଯାଇଥିଲି ପନ୍ଦର ଦିନି ରହିକି ଆସିିଲି ଯାଇଥାଉଛି ମୋର ମୋ ମାଆଙ୍କ ଘର ଓଡ଼ିଶାରେ। ମୋ ଶାଶୁଙ୍କ ଘର ବି ଓଡ଼ିଶାରେ ଦି ଦିଜନ ଜାକର ଓଡ଼ିଶା ନା।
ହଁ ହଁ।
ପ୍ରାୟ ଯାଇଥାଉଛି ପ୍ରାୟତ ତିନି ମାସ ନହେଲେ ପାଞ୍ଚ ମାସ ଦେଖିକି ଉ। ଆଙ୍କର ଯେବେ ଛୁଟି ମେଲେ ସେବେ ବା ସମୟ ବାହାର କରି ଯାଇଥାଉଛୁ।
ହଁ ହଁ ସମୟ ମିଲିଲେ ଆସୁଛନ୍ତି ଉ।
ହଁ ହଁ ଯାଇଥାଉଛୁ ଗଲେ ବି ପ୍ରାୟତ ହୁଁ ଯାଇଥିଲୁ ରିସେଣ୍ଟ୍ ଲି ପନ୍ଦର ଦିନି ରହିକି ଆସିଲୁ ଆମର ଗୋଟେ ଦିଅର ବାହା ହେଲେ ତ ଯାଇକି ପନ୍ଦର ଦିନି ରହିକି ଆସିଲୁ ଗାଁରେ ଯାଇଥାଉଚୁ ପ୍ରାୟେ।
ହଁ ହଁ।
ହୁଁ। ହଉ
ବିବାହ ଥିଲା‌?
ହଁ ବିିବାହ ଥିଲାତ ଯାଇଥି
ହୁଁ।
ହଉ ଭାଇ। ହଉ ଭାଇ ତମ ଜିଏ କଥା ହେଇକି ବହୁତ୍ ଖୁସି ଲାଗିଲା ଧନ୍ୟବାଦ୍ ଭାଇ ରଖୁଛି।
ହଁ।